ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତୁ
ଆପଣଙ୍କ ଭଏସ ଟିକେ
ସୁବିଲା ଯୋଉ ଠାକୁର ଜା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।
ଆଜ୍ଞା ଆଜ୍ଞା ସେଟା ତ ମୁଁ ଜାଣିଛି
ନଲା କଣ କହିଲେ ଠାକୁର ଯାହା କରନ୍ତି ପ୍ରାଣୀର ମଙ୍ଗ ଗଳ ପାଇଁ ମୁଁ ଯେତେବେଳେ ଆ ଆପଣଙ୍କୁ କହିଲି ମୁଁ ପ୍ରଥମେ ଆପଣଙ୍କ ସହିତ ସମ୍ପର୍କ କରୁଚି ଆପଣ କଣ କହିଲେ ନାଇଁ ନାଇଁ ନାଇଁ ହବନି ମୁଁ ଆଉ ତିନିଟା ଚାରିଟା ଦୁଇଟା ଗୋଟାଏ ମୁଁ ତ ଆସିଛ ପାଞ୍ଚଟା ଆସ ତ ଆଠ ଟା କହିଲେ ସିଏ ବା ତମ ଭାଇ ଆ ସହିତ କଥା ହେବେ ସମ୍ପର୍କ କରିବେ ଏମିତି କହ ନାଇ ମତେ
ହୁଁ ହୁଁ
କହିଲ ତାପରେ ଗସିଆଡୁ ବୁଲି ବାଲି ଆସିକି ତମ୍ପାରେ ପଇଲା। ତମର ସମ୍ପର୍କ ମୋ ସହିତ ହୋଇପାରିଲା ନାହିଁ ମୁଁ ଚାହିଁଲି ତମ ସହିତ ସମ୍ପର୍କ କରିବା ପାଇଁ ବୋଲି ତମ ସହିତ ସମ୍ପର୍କ ହେଲା। ବୁଝିପାରିଲ ଆଉ ତମେ ସ ନାଇଁ ତମେ ପୁଣି ମନା କରୁଥିବ ନାଇଁ ନାଇଁ ହବନି ମୁଁ ତମକୁ ଟିକେ ଜବରଦସ୍ତ କଲି ବୋଲି ତମର ମୋର ସମ୍ପର୍କ ଟିକେ ହେଲା।
ଆପଣ ଯେମିତି ମତେ ବୁଝାଉ ଅଛନ୍ତି ମତେ ଲାଗୁଛି କି ମୋର ପିଲା ଦିନର ବିଦ୍ୟାଳୟରେ ଯେମିତି ଆମର ପାଠ ପଢା ହୁଏ ସାର୍ ମାନେ ବୁଝାନ୍ତି ଆପଣ ସେମିତି ବୁଝଉଛନ୍ତି।
ଆଉ ଶିକ୍ଷକ ଶିକ୍ଷତିରେ ଯେମିତି ବୁଝୁଛନ୍ତି ହ ଯାହା ଯାହାବି ହେଲେ ଯେତେ ଯା
ସ୍ମୃତି ସେ ସ୍ମୃତି କଥା କହିଲା ଠୁ ସେ ସ୍ମୃତି କଥା କହିଲା ଠୁ ମତେ ବହୁତ କିଛି ସ୍ମୃତି ବି ମନେ ପଡ଼ିଯାଇଛି।
କେତେ ର କେତେ କେତେ ମନ ଭାବନା ଅଛି କେ କେତେ କେତେ ଜୀବନରେ କଣ ଘଟି ଯାଇଛି ସେଗୁରା ଆଣଉଛି ଆଉ ଛୋ ଛୋଟ ବେଳ ବିଦ୍ୟାଳୟ ଛୋଟ ବେଳ ଖେଳକୁଦର ଆପ କଁ ମିଳିବ ଆପଣ ତ ଆପଣଙ୍କ ଉଁ ଉଁ ଛୋ ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ବାଇଶି ଚବିଶି ବର୍ଷ ହେଲାଣି ଆପଣ ବଲ୍ ଆଉ ବାଡିରେ ଖେଳି ନାହାଁନ୍ତି। ପେଣ୍ଟୁ ଆଉ ବାଡ଼ିରେ ଖେଳିନାନ୍ତି କରି ମାନୁଛ ତ ତା ତାକୁ ଛାଡିକି ଅନ୍ୟ କିଛି ଖେଳ ଥାନ୍ତା ଅନ୍ୟ କିଛି ଖେଳ ବି ତ ଆପଣ ଖେଳିପାରିବେନି।
ହଁ ହଁ ଅନ୍ୟ କିଛି ଖେଳ ମୁଁ ଜାଣିଛି।
ଅନ୍ୟ କିଛି ଖେଳ କଣ ଆପଣ ଜାଣି ଚନ୍ତି ଏଠି ଟିକେ ବାଡିରେ ବୁଲେଇ ଦେବି ସେଠି ଟିକେ ଇଏ କରିଦେଵି ସେଠି ଟିକେ ସିଏ କରିଦେବି।
ଆଉ ଯୋଉ ଖେଳ ମୁଁ ଜାଣିଛି ସେ ଖେଳ ଆପଣ ହୁଏ ତ ଜାଣି ଥିବେ ହେଲେ କେବେ ସେ ଖେଳ ଖେଳି ନଥିବେ। ଯୋଉ ଖେଳ ମୁଁ ଖେଳିକି ଆସିଛି।
ଆପଣ ତ ବହୁତ ଖେଳ ଖେଳୁଛନ୍ତି ହୁ ହୁ ଭାରତ ତରଫରୁ ଆଉ ଆମ ଗ୍ରାମ ତରଫୁ ଆଉ ସେ କଥା ଆପଣ ଯୋଉ କହୁଛନ୍ତି ସେ କଥା ମୁଁ ଜାଣିଅଛି ମୁଁ କିଛି
ହ୍ନୁ ସେ କଥା ତ କେହି ଜାଣିଲେ ବି ନ ଜାଣିଲେ ଆପଣ ତ ଜାଣିଥିବେ।
ଆଉ ହଁ ଆଉ ମୁଁ ତ ସେ ଖେ ଖେଳ ଖେଳିପାରିବି ନାହିଁ ଆପଣ ଜାଣିଥିବେ ମୁଁ କେମିତୀଆ
ହୁ ହୁ ଆପଣ ତ ଆପଣଙ୍କ ଜୀବନରେ ବି ସେ ଖେଳ ଖେଳି ପାରିବେନି
ଆ ପା ପାରିବନି କୋଉ କଥା ଅସମ୍ଭବ ନୁହେଁ ସବୁ କଥା ସବମ୍ଭ
ଏ
ବୁଝିପାଇଲେ ନାଆ ନା ସେ କଥା କ ଏଇ ଯୋଉ ଖରାପ କଥା କହିଲ ଆଉ
ଆଜ୍ଞା ନାଇଁ ନାଇଁ ଆକୁ ଖରାପ ଯିଏ ନେଇପାଲା ତ ତା ପାଇଁ ଖରାପ ହେଲା। ଆପଣ ଯଦି କଥାକୁ ଖରାପ ରେ ନେବେ ତାହେଲେ ଖରାପ ହେଇପାରିବେ।
ଆପଣଙ୍କୁ ଘର ଆପଣଙ୍କୁ ଯୋଉ ଦାଦା ଆ ଆପଣ ଜଉ ଆପଣ ସେ କଣ ତମ ଘର ପଛପଟେ ଆପଣ ଯଉ ଲଗେଇକି ଘର କରଛନ୍ତି? କଣ ଭାଇ ବୋଧେ?
ସେ ମୋ ଭାଇ ହେବେ।
ଭାଇ ହେବେ ନା ତ ତାଙ୍କ ତାଙ୍କ ତାଙ୍କର ବଡ ଭାଇ ଜଣେ ଚାଲି ଯାଇଛନ୍ତି।
ହ୍ନୁ ହ୍ନୁ ବୁଝୁଛି।
ତାଙ୍କ ଛାତ ଟା ପଡିଯାଇଥିଲା ତାଙ୍କ ଘର ସବୁ କାମ ସରିଗଲାଣି? ଅ
ଉଁ ସରିଗଲାଣି କଣ ଏବେ ଚାଲିଛି ଆସ୍ତେ ଆସ୍ତେ ଆହୁରି କାମ ଆଉ ମାନେ ପ୍ଲାଷ୍ଟର ହବାର କାମ ଚାଲିଛି ଆଉ।
ଓହୋ ଦୁଇ ତାଲା କାମ କରୁଛନ୍ତି ତ ଦୁଇ ତାଲା ଘର କରିଥିଲୁ ଉପର ଘର ର କାମ ଚାଲୁଅଛି ମୁଁ ବହୁତ ଦିନ ହବ ତମ ଗଳିଆଡେ ଯାଇନାହିଁ ତ ମୁଁ ସେଥିପାଇଁ ଦେଖିିନହିଁ ଆଉ ଆପ ଆପଣ ଆପଣଙ୍କ ଜୁଆଇଁ ଙ୍କ ଆ ଆପଣଙ୍କ ଆପଣଙ୍କ ଘରୁ କଲେ ଆପଣ କାଲି କହୁଛନ୍ତି ସମସ୍ତେ ଙ୍କୁ ଏଇ ଆମ ଘରକୁ ଆସିଥିଲା ଏଠି ପାଇଁ ସିଏ ଆସିଥିଲା ଆମ
ନାଇଁ ନାଇଁ କାଲି ଆମିଷ ବାହାର ଅଛି କାଲି ଭଲ କାଲି ଭଲ ଆମିଷ ବାହାର ଅଛି। କାଲି ଆସ।
ତମେ ଟିକେ ନେଇକି ଆସୁନା?
ନାଇଁ କାଲି ତ ତମର ଯୋଉ ବଡ ଭ୍ରାତା ହେବେ ଯିଏ ସିଏ ଆମ ସହିତ କଥା ହେଇକି ତାଙ୍କ ଗାଡି ଆମେ ଯାଇଥିଲୁ କିଛିଟା ଜିନିଷ ନେଇକି ଆଇଲୁ ତାପରେ ମୋର ବାପା କହିଲେ କି ଆସ ଏଠିକି ମଟନ ଦେବି ନେଇଯିବ କାଲି ଆସିଲୁ ମଟନ ନେଇକି। ହୁଁ ମାଂସ ମାଂସ ମାନେ ସେଇ ସାତ ଘଟିକା ଲାଗି ହବ।
ରାତି ସାତ ଘଟିକା?
ହୁଁ।
ରାତି ସାତ ଘଟିକାରେ ମାଂସ କିଏ କାଟୁଥିଲା?
ହୁଁ ଆମର ଯୋଉ ଅଛି ଜାଣିଥିବେ ଆମ ଗାଁ ର ଯୋଉ ଚଣ୍ଡିଖୋଲ ମେଡିସିନ ଷ୍ଟୋର ତାଙ୍କ ସାଇଟ୍ ରେ ଗୋଟେ ଅଛି ଆମର ଯୋଉ ଯିବାକୁ ଟ୍ରେନ ଲାଇନ ପଟେ। ସେଇପଟେ ଜଣେ କାଟୁଥିଲେ ହଁ।
ସେଇଟା ତ ପୁରା ଭଲ ହୋଉନଥିବ ତ ବହୁତ ପୂର୍ବରୁ ଯଦି ମାଂସ କାଟି ଦେଇଥିବ ତାହେଲେ
ନା ନା ଆମର ଖାଇ ମାଂସ ଆଣି ନଥିଲୁ ମାଂସର ଯୋଉ ମୁଣ୍ଡ ଟା ଥାଏ ସେ ମୁଣ୍ଡ ଟାକୁ ଆମେ ନେଇକି ଆସିଥିଲୁ ଆଉ ତାର କିଛିଟା କରିଯା ଆଉ କିଛିଟା ଚମଡ଼ା ତାକୁ ସବୁ ନେଇକି ଆସିଥିଲୁ। ସାତ ଘଟିବା ବେଳେ।
ହଁ।
ଆପଣଙ୍କ ଭାଇଙ୍କ ସହ ହିଁ ମୁଁ ଥିଲି।
ଓହୋ ଆମର ଯୋଉ ସେ ଆପଣ ସେ ବା ତାଙ୍କ ଯାନ ଟା ଘରେ ନଥିଲେ ତାଙ୍କ ଯାନ ଟା।
ହୁଁ ତାଙ୍କ ଯାନ ଆମେ ହିଁ ନେଇକି ଯାଇଥିଲୁ।
ଓ ତମେ ତ ଧରିକି ବୁଲୁଥିଲ ମୁଁ ଦେଖିଛି।
ହୁଁ ତାପରେ ତାଙ୍କର ତାପରେ ତାଙ୍କର ଖେଳ ସରିଲା ପରେ ସେ ଆମକୁ ଫୋନ କଲେ କି ଆସ ଛକକୁ ଯିବା ଆମେ ତାପରେ ସାଙ୍ଗ ହେଇକି ଛକ ହବୁ ବାଠୁ
ଆ ସେଇ ଇଏରେ ତାକୁ ଫୋନ୍ ଟା ଧରିଦବ ସେ ସେଇ ଇଏରେ କଥା ହେଇ ଯିବେ ଆପଣଙ୍କ ସହିତ ବୁଝିପାରିଲେ? ଏମିତି ହେଲେ ସବୁ ଜିନିଷ ହେଇପାରିବ। ନହେଲେ ଅସୁବିଧା ହେଇଯିବ ଆଉ ଦ୍ଵିତୀୟରୁ ତୃ ତୀୟ ଜଣଙ୍କୁ ଆପଣ ଫୋନ ଦେବେନି କାହିଁକି ନାଁ ବୁଝିପାରିଲେ ଆପଣଙ୍କ ଫୋନ ଆପଣଙ୍କୁ ଜାଣିଲେ ଆପଣଙ୍କ ବାପା କି ବୋଉ କୁ ଦେଖେଇଲେ। ଆପଣ କାଇଁ କ ଆପଣ ଭଉଣୀକୁ ସମସ୍ତଙ୍କୁ ଦେଖିଥିଲେ ଅସୁବିଧା ହବ ନା ନାଇଁ ଏ ସେ ଫୋନ୍ ଟା ଦେଇଥିଲେ ତ ତମ ଆମର ନିଜ ଫୋନ ରହିବନି ସେଟା ତ ଘର ଲୋକ ଫୋନ ହେଇଯିବ ନା।
ହୁଁ ହୁଁ ବୁଝିପାରୁଛୁ।
ସେଇ ପ୍ରକାର କଥା ସବୁ ଏ ଟିକେ ଚାଲିି ଆଉ ମୁଁ ଏତେ କହୁଛି ଯେ ମୋର କିଛି ଅର୍ଥର ଅଭାବ ବହୁତ ଅଛି। ଆପଣ କିଛି ଓ ପାଇବେ ତ ସେ ଅର୍ଥରୁ ମତେ ଯଦି କିଛି ଅର୍ଥ ଦେବେ କିଛି ଅର୍ଥ ମତଲବ ମାନେ ଆପଣ ଯଦି ଶହେ ଟଙ୍କା ଅର୍ଥ କମାଉଛନ୍ତି ତାହେଲେ ଯଦି ଦଶ ଟଙ୍କା ଦେଇଦେବେ କିଛି ଖା ଖାଦ୍ୟ ପାନ ପାଇଁ ମୁଁ ଆପଣଙ୍କ ଉପରେ ଚିର ଉପକ୍ରୁତ ହେବି। କାହିଁକିନା ମୁଁ କଣ ସମସ୍ତଙ୍କୁ ମାଗି ପାରିବି। ଯେ ଯେହେତୁ ତମେ ଆମର ଦାଦୁ ବୁଝିପାଇଲ ତମ ସହିତ ସବୁ ଉ ଭଲ ଖରାପ୍ ମନ୍ଦ ଭଲ ସବୁ କଥା ଉଚ୍ଚାରଣ କରି କହୁଛି ଆପଣଙ୍କୁ। ହଉ ଆପଣଙ୍କୁ ମାଗିବିନି ଆଉ କାହାକୁ ମାଗିବି। ଯେହେତୁ ମୋର ସରିଯାଇଅଛି ମୁଁ ବହୁତ୍ କଷ୍ଟସାଧ ହଉଛି ଆଉ ଯେହେତୁ ପ୍ରତ୍ୟେକ ଦିନ ମୋର ଦୁଇଶ୍ ଟଙ୍କା ପିଜୋଥେରାପି ପଇସା ଖର୍ଚ୍ଚ ହଉଛି, ସେଥିପାଇଁ ଅନେ କ୍ ଖର୍ଚ୍ଚ କରିବାକୁ ମତେ ବାଧା ଲାଗୁଛି, ପାଖାପାଖି ମୋର ତିନି ମାସ ଉପରେ ହେଇଗଲାଣି, ପାଖାପାଖି ଦେଢ ମାସ ଉପରକୁ ମୁଁ ଯାଇଛି ଫିଜୀଓଥେରାପି ଯାଇ ପ୍ରତ୍ୟେକ ଦୁଇଶହ ଟଙ୍କା ଦେଲା ବେଳକୁ ମତେ ବାଧା ହଉଚି ବୁଝିପାଇଲେ। ବାଧା ଗୋଟେ କମେଇବାକୁ ହେଲେ। ଆପଣ ସାହାଯ୍ୟ କଲେ ମୁଁ ଅନ୍ୟ କିଛି ଖାଦ୍ୟ ଖାଇପାରିବି ଯେମତି ମୋ ଫିଜିଓଥେରାପି ଥିଲେ ପଇସା ବଞ୍ଚିଯିବ ଖାଦ୍ୟ
ଉଁ ହୁଁ ହୁଁ।
ବୁଝିପାଇଲି
ହଁ ଆପଣ ସେଥିପାଇଁ ଆପଣ ସେଥିପାଇଁ ମାନେ ବ୍ୟସ୍ତ ହୁଅନ୍ତୁନି। ଆମର ଯାହାବି କିଛି ଆସିବ ମୁଁ ତା ଦେହରୁ ଆପଣଙ୍କୁ କିଛିଟା ନା କିଛି ସାହାଯ୍ୟ କରିବି। ଯୋଉଟା କିି ଆପଣଙ୍କୁ କହିବାକୁ ପଡିବନି।
ହଁ ଆଉ ଯଦି ମୁଁ ଏବେ ଉଁ ଭାବ୍ ଯଦି ମୁଁ ସେଠି ଆପଣଙ୍କୁ ଯାଇଁକି ଆପଣଙ୍କ ପଇସା ଆସ ଯିବା ପରେ ମୁଁ ଆପଣଙ୍କୁ ଯଦି କଲ୍ କରିବି। ତାଠୁ ମତେ ଏତେ ଟଙ୍କା ପଠାଅ ମୁଁ ଆଜି ଗୋଟେ,
ହୁଁ। ନିଶ୍ଚିନ୍ତ ନିଶ୍ଚିନ୍ତ।
ହୁଁ ମୋ ଦ୍ଵାରା ଯେତିକି ଇ ଯଥେଷ୍ଟ ହବ ମୁଁ ସେତିକି ପଠେଇ ପାରିବି ଆପଣଙ୍କୁ କିନ୍ତୁ ପଠେଇବି ନିଶ୍ଚିନ୍ତ।
ନାଁ ମୁଁ ଆଜି କୁରୁକୁରିଟେ ଖାଇବି ଆଉ
ହୁଁ।
ନା ନା ସେମିତି ହବନି। ସେଥିପାଇଁ କହିଲେ ମୁଁ ଆପଣଙ୍କୁ ସେ ପେମେଣ୍ଟ ଆପଣ ଯଦି କହିବେ କି ମୁଁ ଏଇ ଜିନିଷ ଟା ଖାଇବି ଆର ଦାମ୍ ଏତିକି ମୁଁ ଆ
ହୁଁ ହଁ ଆପଣଙ୍କୁ ମୁଁ ତ ଯା ଆପଣଙ୍କୁ ସେ ଯୋଉ
ତା ବୋଲି କହିବେନି କି ଆ ଆପଣ ଯଦି କହିବେ କି ଦାଦୁ ମୁଁ ବିରିୟାନୀ ଟେ ଖାଇବି ଆପଣ ମତେ ଶହେ ଚାଳିଶ ଟଙ୍କା ଟି ପଠାନ୍ତୁ। ସେମିତି ତ ହେଇପାରିବନି ନା ହଁ ମୁଁ ମାନୁଛି ଆପଣଙ୍କୁ ଚାଳିଶି ଟଙ୍କା ଟି ପଠେଇଦେବି। ହେଲେ ଆଉ ଶହେ ଟଙ୍କାଟି ପଠେଇ ପାରିବିନି।
ଆଉସ୍ ଆଉ କାହିଁ ଚାଳିଶ ଟଙ୍କା ପଠେଇବ ରଖିଥିବ ଆଉ ସବୁ ରଖିଦିଅ। ଆଉ ବଢାନା କିଛି।
ଏମିତି କେମିତି ହବ। ମୁଁ ଆପଣଙ୍କୁ ଚାଳିଶ ଟଙ୍କା ଟି ପଠେଇଦେଲେ। ଆପଣଙ୍କର ଚାଳିଶ ଟଙ୍କା
ହଉ ହଉ ତମେ ତ ପଠେଇବନି। ମୁଁ ରଖୁଛି ମୁଁ ରଖୁଛି ତମକୁ ପରେ କରିବି। ଧନ୍ୟବାଦ ରଖୁଛି ରଖୁଛିୁ।